ରାଧେ ରାଧେ ଭାଇ ଶୁଭରାତ୍ରି।
ଭାଇ ଜୟ ଜଗନ୍ନାଥ ଭାଇ ଶୁଭରାତ୍ରି।
ଆଉ କଣ କରୁଛନ୍ତି? ସବୁ ବଡ ସବୁ ଭଲ?
ଭାଇ ବହୁତ କୁଶଳ ଆପଣଙ୍କର ସେଠି ବୋହୁତ କୁଶଳ ତ କୁଶଳମୟ? ଆଜ୍ଞା ଭାଇ?
ଆଉ? ଏବେ କଣ ଖାଇବା ପିଇବା ସବୁ ସାରିଲାଣି?
ଆଜ୍ଞା ଭାଇ ଆଜ୍ଞା ଭାଇ ଭୋଜନ ସରି ସରିକି ବର୍ତ୍ତମାନ ଘରେ ହିଁ ବସିଚି, ଆପଣଙ୍କର ଭୋଜନ ସରିଗଲାଣି ଭାଇ?
ଆଜ୍ଞା ଭାଇ, ଏବେ ମୁଁ ଜଷ୍ଟ ଭୋଜନ ସାରିକି ଆସୁଅଛି।
ଆଛା ଦନ୍ତୁ ଆପଣ ଭୋଜନ ସରିକି ଆସିଲେ ଆଚ୍ଛା ଭାଇ। ଆପଣ ଭୋଜନରେ ଆପଣଙ୍କର ଆଜି ପ୍ରଣାଳୀ କଣ କଣ ହେଇଥିଲା ମୋତେ ଟିକେ କହିବେ?
ଆମର ଆଜି ହେଇଥିଲା ଆମର ଆଜି ହେଇଥିଲା ପରଟା ହେଇଥିଲା। ବୁଝିଲେ କି ଆଉ। ଅନ୍ୟାନ୍ୟ ସବୁ ତୁଣ ତରକାରୀ ହେଇଥିଲା।
ଆଛା
ତ ଆମର ତାପରେ ଆମର ମାମୁଁ ହେଇଥିବେ ମାମୁଁ ଆମର ଅ କଣ ହୋଇଥିଲେ ବ ବଜାର ଯାଇକି ସେଠୁ ଚାଟ ଟିକେ ଆଣିକି ଆସିଥିଲେ। ଏମତି ଟିକେ ଭୋଜନ ଗ୍ରହଣ କରିକି ଆସିଲୁ ଆଉ।
ଭଲା ଆପଣ ଯାଇଥିଲେ, ଭ୍ରମଣ କରି ଆସିଲେ, ଦିଗ ଭ୍ରମଣ କରି।
ଆଜ୍ଞା।
ବହୁ ବହୁତ୍ ବଢିଆ ବହୁତ୍ ବଢିଆ ଭାଇ।
ଓଃ ହୋ। ମଣିଷ ଆମର କେତେ ପ୍ଲାଷ୍ଟିକ୍ ୟୁଜ୍ କରୁଛନ୍ତି। ଆପଣ ଜାଣିଛନ୍ତି ନା ନାଇଁ?
ଆଜ୍ଞା ଭାଇ ଆଜ୍ଞା ଭାଇ ବହୁତ ବହୁତ ବହୁତ ବ୍ୟବହାର କରୁଛନ୍ତି ପ୍ଲାଷ୍ଟିକ।
ମଣିଷ ପ୍ଲାଷ୍ଟିକ୍ ୟୁଜ୍ କ ମାନେ ମଣିଷ ପ୍ଲାଷ୍ଟିକ ବ୍ୟବହାର କରି କରି ପରିବେଶକୁ ପ୍ରଦୂଷଣ ଅଧିକା କରଦଉଛନ୍ତି।
ମାନେ ବହୁତ୍ ପ୍ଲାଷ୍ଟିକ୍ ଜିନିଷ ତ ଆପଣ ଜାଣିଛନ୍ତି ନା। ତାକୁ ପାଣି ଇଁରେ ଦ୍ଵାରା ମିଳିବ ନା ଏମିତି ତାକୁ ଛିଣ୍ଡେଇଲେ ବି ଆପଣ ତ ଜାଣିଥିବେ ସେଇଟା କିଛି ପ୍ରଭାବ ଯେମିତି ଆମର ଗାଈ ଗୋରୁ ଖାଇଲେ ବି ଦେଖ୍ ଖନ୍ତୁ ଗାଈ ଗୋରୁଙ୍କର ପେଟ ବହୁତ୍ ମୋଟାକାରେ ଫୁଲିକି ରହୁଛି। କିଛି ପ୍ରାଣ ବି ଯାଉଛି ଆପଣ ତବି ଜାଣିଥିବେ ଗାଈ ଗୋରୁଙ୍କର।
ହଁ, କାହିଁ କହିଲେ କାହିଁକି ନା ଗାଈ ଗୋରୁ ତ ସେମାନେ କିଛି ଜାଣିପାରନ୍ତିନା କୋଉଟା କୋଉଠି ଜିନିଷ ବୋଲି। ତ ସେମାନେ ଏ ଖାଦ୍ୟ ଭାବରେ ଗ୍ରହଣ କରିଦିଅନ୍ତି। ଯାହାଫଳରେ କି ତାଙ୍କ ପେଟ ଭିତରେ ଖରାପ ହେଇ ତାଙ୍କ ଦେହ ଖରାପ ହୋଇ ସେମାନେ ମୃତ୍ ତ୍ୟୁବରଣ କରନ୍ତି।
ଭାଇ ବହୁତ ବହୁତ ମାତ୍ରାରେ ଏହାର ଅଧିକ ବ୍ୟବହାର କରୁଛନ୍ତି ନା ଆପଣ ତ ଜାଣିଥିବେ ପ୍ଲାଷ୍ଟିକ ବହୁତ ବ୍ୟବହାର ଏଇ ଓଡିଶା ଆମର ଏଇ ଏଠି ବହୁତ ବ୍ୟବହାର କରୁଛନ୍ତି ଭାଇ କାହାକୁ କହିଲେ ବି କିଏ ଶୁଣୁନାହାନ୍ତି କି ଇଏ ଆମର ଖରାପ ଜିନିଷ। ଏଇ ଏଉଡା ଆମ ଦେହ ପ୍ରତି ହାନିକାର ବି ଶୁଣୁନା କଣ କରିବା ଭାଇ କୁହନ୍ତୁ। ଜଣେ ଆପ ଆପଣ ସଚେତନତା କରଉଛନ୍ତି। ମୁଁ ବି କରଉଛି କିନ୍ତୁ ଆମେ, ଆଜ୍ଞା ଭାଇ କହୁନାହାନ୍ତି।
ନାଇଁ କୁଆ ଆପଣ କହିସାରନ୍ତୁ ଆପଣ କହିସାରନ୍ତୁ।
ଦେଖନ୍ତୁ ଭାଇ ଆପଣ ବି ସଚେତନତା କରଉଛନ୍ତି କି ନ କରଉଛନ୍ତି ମୁଁ ଜାଣିନି କିନ୍ତୁ ଭାଇ ମୁଁ ତ ବହୁତ ସଚେତନତା କରଉଛି ଭାଇ। ପ୍ଲାଷ୍ଟିକଂ ବ୍ୟବହାର କରନ୍ତୁ ନାହିଁ ଆମ ଜୀବୁ ପଡି ମାନଙ୍କ୍ କୁ ବହୁତ ପ୍ରଭାବ ମୟ ଘଟଣା ଘଟେଇବ କିନ୍ତୁ କିଏ ଶୁଣୁନାହାନ୍ତି ଭାଇ କହିବା କଣ କହୁନାହାନ୍ତି। ଆପଣ ଜାଣିଛନ୍ତି ସେମାନେ କ'ଣ, ଆପଣ ଜାଣିଥିବେ ତ କେମିତି କଣ କରିବେ କାହା କହୁ ଥିବେ। ନା କହିନାହାନ୍ତି ଆପଣ କାହାକୁ?
ନାଇଁ ନାଇଁ ମୁଁ ତ ସମସ୍ତଙ୍କୁ କହୁଛି ମାନେ ପ୍ଲାଷ୍ଟିକ ବ୍ୟବହାର ଟିକେ କମ୍ କରନ୍ତୁ ବୋଲି। ଆଉ ପ୍ଲାଷ୍ଟିକ୍ ବ୍ୟବହାର ଦ୍ୱାରା କଣ କଣ ସବୁ ଅସୁବିଧାର ସମ୍ମୁଖୀନ ହଉଛନ୍ତି ଲୋକମାନେ ଜୀବଜନ୍ତ୍ ନ୍ତୁମାନେ ପଶୁପକ୍ଷୀମାନେ। ତ ମୋ ମୋ ଆଖି ସାମ୍ନାକୁ ମୋ ଆଖି ସାମ୍ନାକୁ ଯାହା ବି ଆସୁଅଛି ମାନେ ପ୍ଲାଷ୍ଟିକ୍ ଜିନିଷ ବି କିଛି ବି ତ ମୁଁ ତାକୁ ଠିକ୍ ଜାଗାରେ ମୁଁ ତାଙ୍କୁ ରଖିଦେଇକି ଆସେ। କାହିଁକି ନା ସେ ଏ ଯଦି ଏପଟ ସେପଟ ରହେ ତ ଏବେ ଟିକେ ପୂର୍ବରୁ କହୁଥିଲି ଗୋ ଗାଈ ଗୋରୁ ମାନେ ଗ୍ରହଣ କରିଦିଅନ୍ତି ଖାଦ୍ୟ ରୂପରେ ତ ସେଥିପାଇଁ ମୁଁ ସେଥିପାଇଁ ମୁଁ ପ୍ଲାଷ୍ଟିକ୍ ବ୍ୟବହାର ଟିକେ କମ୍ କରେ। ଆଚ୍ଛା ଭାଇ ଆପଣ ଯେଉଁ ପ୍ଲାଷ୍ଟିକ୍ ଆ ପ୍ଲାଷ୍ଟିକ୍ କଥା ଯେହେତୁ ଆମେ ଉଠେଇଛେ ତ ଆମର ପ୍ଲାଷ୍ଟିକ୍ ପ୍ରଦୂଷଣ ଉପ ଉପରେ କିଛି ଆପଣ ପ୍ରସ୍ତାବ ନାଁ କିଛି ଦେଇପାରିବେ?
ଆଜ୍ଞା ଭାଇ ନିଶ୍ଚିତ ଭାଇ ଆପଣ ମୁଁ ଯେତିକି କିଛି ଜାଣିଛି ତ ଆପଣଙ୍କୁ ମୁଁ ସେତିକି ପ୍ରଦାନ କରିବି। ଏଇଟା ମୁଁ ବିଶ୍ଵାସ ଆଉ ଭରସା କିନ୍ତୁ ମୁଁ କହୁଛି ଆପଣଙ୍କୁ ଆ ମୁଁ ଯେତିକି ଆପଣଙ୍କୁ କହିବି ଆପଣ ବି କିଛି ବି ଆପଣଙ୍କ ଆଖପାଖ ଲୋ ଲୋକ ମାନାନଙ୍କୁ ବି ସେଟା ବି କୁହନ୍ତୁ। କି ଲୋକ ଜାଣନ୍ତୁ କି ନାଇଁ କି ଆମର ସେ ବଡ ଭାଇ ହଉ କି ସାନ ଭାଇ କି ଆମକୁ କହିଛନ୍ତି ଏ ପ୍ଲାଷ୍ଟିକ ବିଷୟରେ କି ଆମେ ସେତିକି ମାନେ ବ୍ୟବହାର କରିବା ସେଟା ବି ଭାଇ ମୁଁ ଯେ ଯେତିକି ଆପଣଙ୍କୁ କହିବି ସେଟା ବି ଲୋକ ଦୋ ଲୋକଙ୍କ ଦ୍ଵାରା ଆପଣ କହିପାରିବେ ବୁଝିଲେ କି?
ଆଜ୍ଞା ଭାଇ ଆଜ୍ଞା ହଁ ପୁ ସୁନିଶ୍ଚିତ ପୁରା ନିଶ୍ଚିତ ଭାବରେ କୁହନ୍ତୁ।
ଆପଣ ତ ଜାଣିଥିବେ ଦେଖନ୍ତୁ ଯଦି ଆମେ ପ୍ଲାଷ୍ଟିକ ବ୍ୟବହାର କରିବା ତ ଯଦି ତାକୁ ଆମେ ଗୋଟେ ଜାଗାରେ ରଖିକି, ତାକୁ ଯଦି ଆମେ ଅଗ୍ନି ଲଗେଇଦବା। ତ ତାଠୁ ବଢିଆ ଭଲ ଜିନିଷ ଆପଣ କୋଉଠି ପାଇବେ ନାହିଁ, ଆପଣ ଜାଣିଥିବେ।
ଆଜ୍ଞା।
ଯଦି ଆମେ ଯଦି ତାକୁ ବାହାରେ ଏମିତି ଫୋ କପାଡ଼ି ଦବା କି ଫିଙ୍ଗି ଦବା ଏମିତି କି ଖାଇବି ଖାଇ ପ ଖା ଆପଣ ତ ଜାଣିଥିବେ ବିସ୍କାଟ ଜରି ରେ ବି ପ୍ଲାଷ୍ଟିକ ହଛି ଆପଣ ବି ଜାଣିଥିବେ ଜରି
ଆଜ୍ଞା।
ସେଟା ଦେଖନ୍ତୁ ଆମେ ଫୋପାଡ଼ି ଦେଲା ପରେ କଣ ନା ସେଟା ମାଟିରେ ମିଶିଯିବ ଆମର। ମାଟିରେ, ମାଟିରେ ମିଶିଲା ପରେ ବି ଆପଣ ଜାଣିଥିବେ ଆମର ରାସ୍ତା ଘାଟ ବି ଦେଖନ୍ତୁ ବହୁତ ଜାଗାରେ ଫା ଫାଟି ବି ଯାଉଛି ଆପଣ ତ ଦେଖୁଥିବେ।
ସେଇଟା ଆପଣ ବି ଜାଣିଥିବେ ଭାଇ ଦେଖନ୍ତୁ, ପ୍ଲାଷ୍ଟିକ ଦ୍ଵାରା ଗୋଟେ ନଷ୍ଟ ହଉଛି ଆମର ରୋଡ, ଆପଣ ଜାଣିଥିବେ, ଦ୍ଵିତୀୟ କାରଣ ହଉଛି ଦ୍ଵିତୀୟ କାରଣ ହଉଛି ପଲଥିନ ବେଗ ଆମେ ଯୋଉଠି ଦେଲେ ଆପଣ ଦେଖନ୍ତୁ ପଲଥିନ ବେଗ ଯୁଆଡେ ଗଲେ ସିଆଡେ ଧରି ଯାଉଛି ଆପଣ ତ ଜାଣିଥିବେ।
ହଁ ହଁ ନିଶ୍ଚିତ ନିଶ୍ଚିତ କାହିଁକି ନା, ପଲିଥିନ୍ ହେଇଯାଉଛି ଆମର ମାନେ କଣ କହିଲେ
ମାନେ ଦୈନନ୍ଦିନ ଜୀବନରେ ଏକ
ଆଜ୍ଞା।
ରୁହନ୍ତୁ ମ, ମାନେ ଆମର ଏକ ଅଂଶ ପାଲଟି ଯାଇଛି। ଦୈନନ୍ଦିନ ଜୀବନରେ ଏକ ଅଂଶ ପାଲଟି ଯାଇଛି ପଲିଥିନ।
ଆଚ୍ଛା ଆଚ୍ଛା।
କାହିଁକିନା ଆମେ ଯାହା ବି ବ୍ୟବହାର କରୁଛେ, ଯେଉଁ ଜିନିଷ ବି ଧର ଆମେ ବଜାରକୁ ବି ଗଲେ, ସେଠୁ ବି ଧର କେଉଁ କୌଣସି ଜିନିଷ ଆମେ କ୍ରୟ କରିକି ଆଣିଲେ। ତ ସିଏ ବି ଆମ ଦୋକାନୀ ବି ଆମକୁ ପଲିଥିିନରେ ହିଁ ଦିଏ।
ହୁ।
ପ୍ଲାଷ୍ଟିକ୍ ପଲିଥିନ୍ ରେ।
ଆଚ୍ଛା।
ତ ସେଇ ଏଟା ଆମକୁ ବନ୍ଦ କରିବାର ଅଛି ପ୍ଲାଷ୍ଟିକ୍ ଜିନିଷ ଆମକୁ ବନ୍ଦ କରିବାର ଅଛି। ଆମକୁ ପ୍ଲାଷ୍ଟିକ୍ ବା ଆମ ଆମକୁ ପ୍ଲା ଟିକ ବିନା ପ୍ଲାଷ୍ଟିକ୍ ଅ ପରିବେଶ ଆମକୁ ଦରକାର।
ଆଜ୍ଞା ଆଜ୍ଞା, ହଁ ସେଇଟା ବହୁତ ବଢଆ କିନ୍ତୁ ମୁଁ କହିବା ହେତୁ କି। କହୁଛି କି, ତ ଆମେ ନ କରିବା କଥା କି ଆମେ, ଦେଖନ୍ତୁ ପ୍ଲାଷ୍ଟିକ ଜିନିଷ ତ ସମସ୍ତେ ବ୍ୟବହାର କରୁଛନ୍ତି ନା ଆପଣ ତ ଜାଣିଛନ୍ତି କିନ୍ତୁ ଆମେ ଲୋକମାନଙ୍କୁ କହିବାର କଥା ମୁଁ କହିବାର କଥା ହଉଛି ଏଇଟା ଏଇଆ କାରଣ। କି ସେଇଟା ଆମେ ବ୍ୟବହାର କରୁଛ ନା ଆମେ ବି ଜାଣିଛେ କାହିଁକି, କହିଲ ଆଜି ଆଜି କାଲି ର ଲୋକମାନଙ୍କର ଆପଣ ଜାଣିଛନ୍ତି ବହୁତ ପାଠ ପଢୁଛନ୍ତି କିନ୍ତୁ ମୂର୍ଖଠୁ ବଳଗା ଆପଣ ତ ଜାଣିଥିବେ।
ଆଜ୍ଞା ଆଜ୍ଞା।
ସେଟା କି, ଆଜ୍ଞା।
ସେଇଟା ମୁଁ କହୁଛି ଦେଖନ୍ତୁ, ଆମେ ସେ ବା କହୁଛନ୍ତି ପ୍ଲାଷ୍ଟିକ ବ୍ୟବହାର କରନ୍ତୁ ନାହିଁ। କିନ୍ତୁ ସେମାନେ ହ ୟୁଜ କରନ୍ତି, ବ୍ୟବହାର କର-କରୁଛନ୍ତି କିନ୍ତୁ ସେମାନେ କଣ ନା କହୁନାହାନ୍ତି କି ଏଗୁଡାକୁ ନେଇକି ଗୋଟେ ଖାଲ କରିକି ପୋତି ଦିଅନ୍ତୁ, କିମ୍ବା ନାହିଁ ତ ୟାକୁ ନିଆଁ ଲଗେଇ ନିଅନ୍ତୁ ଏଇଗୁଡା କଣ ନା ଆମେ ଆଜ୍ଞା।
ଦେଇ ଦିଅନ୍ତୁ ନହଲେ ଆବଶ୍ୟକ ଡଷ୍ଟବିନ୍ ଆବଶ୍ୟକ ଯଉ ଜାଗାରେ ନେଇକି ପକାନ୍ତୁ।
ଆଚ୍ଛା।
ନାଇଁ ନାଇଁ ଆମର ପ ପ୍ଲାଷ୍ଟିକ୍ ପ୍ରଦୂଷଣ ହବାର କାରଣ କ କହିଲେ କ କ କହିଲେ ଜାଣିଛନ୍ତି ନା ନାଇଁ। ଶୁଣନ୍ତୁ ମୁଁ ଆପଣଙ୍କୁ କହୁଛି ସୁଣନ୍ତୁ
ହୁଁ।
ଆଉ ମାନେ କଣ କହିଲେ ପଲିଥିନ୍ ହେଇଗଲା ମାନେ ପାଣି ବୋଟଲ ହୋଇଗଲା ଏବଂ ଖାଦ୍ୟରେ ଯଉ ମାନେ ଖାଦ୍ୟ ପକେଟ୍ ମତ୍ ଲବ୍ କି ମାନେ କେମିତିଆ କହୁଚି କି ଯେମତି କି ବିସ୍କିଟ ଜରି ହେଇ ଯାଉ କି ଚେକ୍ ଲେଟ୍ ଜରି ହେଇ ଯାଉ ଆଜ୍ଞା। ସେଟା କ ହେଉଚି ଗୋଟେ ଥର ବ୍ୟବହାର କରି ଆମେ ଫିଙ୍ଗି ଦେଇଥାଉ ଲୋକମାନେ ବ୍ୟବହାର ପରେ ପ୍ଲାଷ୍ଟିକ୍ ଗୁଡ଼ିକୁ ଯେଉଁଠାରେ ସେ ଫିଙ୍ଗନ୍ତି ଯେଉଁଠି ନେଇ ସେଇଠି ସେ ଆରାମ ସେ ଫିଙ୍କି ଦିଅନ୍ତି ଯାହା ନଳ ନଦ ନଦମା ହଉ ଜଳ ଶଯ୍ୟା ହଉ ମାନେ ଦେଖୁଥିବେ ମାନେ ସେରା ସବୁ ବନ୍ଦ ହୋଇଯାଏ ତାର ମୁଖ ବନ୍ଦ ହେଇଯାଏ ଯାହାଫଳରେ କି ପାଣି ଯିବା ଆସିବାକୁ କରିବା ବନ୍ଦ କରିଦେଇଥାଏ।
କ କିଇବା ହେଇ ତାରୁ ଆଜ୍ଞା ଆଜ୍ଞା ମୁଁ କଣ କହୁଛି ଆପଣ ଦେଖନ୍ତୁ ଏବେ ଆମେ ଯାଉଚେ ଯାଉଛନ୍ତି ବଜାର ବଜାରକୁ ଯାଉଛନ୍ତି କିନ୍ତୁ ଭାଇ ଦେଖନ୍ତୁ ମୁଁ ଲୋକମାନଙ୍କୁ କହୁଚି କି ପ୍ଲାଷ୍ଟିକ ଜିନିଷ ବ୍ୟବହାର କରନ୍ତୁ ନାହିଁ କିନ୍ତୁ ଦେଖନ୍ତୁ ମୁଁ ବି ନେଇକି ଯାଉଚି କଣ ଜାଣିଛନ୍ତି ମୁଁ ଆମ ଘରେ ନିଜେ ନିଜେ ଉଁ ନିଜେ ଆମର ଲୁଗୁଆରେ ଲୁଗୁଆରେ ମୁଁ ଗୋଟେ ବ୍ୟାଗ୍ ନିଜେ ବନେଇଚି। ବୁଝିଲେ କି ସେଇଟାରେ ହିଁ ମୁଁ କେ ଯାହାବି କିଛି ନେଇକି ଆସିଲେ ମୁଁ ନେଇକି ଆସୁଛି କାହିଁକି କହିଲେ ମୁଁ ଯଦି ଆପଣଙ୍କୁ ଏଇ କଥା କହିବି କି ପ୍ଲାଷ୍ଟିକ ବ୍ୟବହାର କରନ୍ତୁ ନାହିଁ କିନ୍ତୁ ମୁଁ ସେ ପ୍ଲାଷ୍ଟିକ ନେଇକି ଆସି ତ ଲୋକମାନେ କଣ କହିବେ କି ଦେଖନ୍ତୁ ଇଏ ଲୋକ ଲୋକ ମାନଙ୍କୁ ସଚେତନତା କରୁଛି କିନ୍ତୁ ସେ ନିଜେ ହିଁ ପ୍ଲାଷ୍ଟିକ ବେଏକେରେ ନେଇକି ଯାଉଛି।
ଆମ। ଆମେ ମୁଁ ଭାବୁଛି ଭାଇ
ଆଜ୍ଞା।
ଆମେ ଲୋକମାନଙ୍କୁ ମାନେ କଣ କହିଲେ ପ୍ରୋ ପ୍ରୋତ୍ସାହନ ଦବା ଦରକାର କି ପ୍ଲାଷ୍ଟିକ୍ ବଦଳରେ କପଡ଼ା ଝୁଲା ହେଉ କି କାଗଜ ଠୁଙ୍ଗା ହେଉ କି ବାଉଁଶ ତିଆରି ସାମଗ୍ରୀ ହେଉ ଇତ୍ୟାଦି ଏହିଭଳି ଜିନିଷ ବ୍ୟବହାର କରିବା ଉଚିତ।
ଆଜ୍ଞା ଆଜ୍ଞା।
କାହିଁ ନା ଏଇପରି ଭଳି ଏଇଭଳି ଜିନିଷ ବ୍ୟବହାର କଲେ ପରିବେଶ ସୁସ୍ଥ ରହିବ।
ଭାଇ ଆଜ୍ଞା ଭାଇ ବହୁତ ବଢିଆ ଲାଗିଲା ଏଇ ମୁଁ ମୁଁ ଯେତିକି ଆପଣଙ୍କୁ ବି କହିଛି ଆପଣଙ୍କ ସାଙ୍ଗ ମାନଙ୍କୁ ବି କହିବେ ମୁଁ ତ ମୋ ସାଙ୍ଗ ମାନଙ୍କୁ କହୁଛି। ଭାଇ ବୁଝିଲେ କି ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇଥବାରୁ।
ଆଜ୍ଞା ଭାଇ।
ଧନ୍ୟବାଦ ଭାଇ।
ଆଜ୍ଞା ଭାଇ ଶୁଭରାତ୍ରି ଭାଇ।
ପୁରା।